ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା, ଶୁଭ ସକାଳ।
ଶୁଭ ସକାଳ। କଣ କରୁଚନ୍ତି?
ହଁ କିଛି ନୁହଁ, ଏଇ ସକାଳ କାମ ଚାଲିଛି।
ଆଚ୍ଛା ଘରେ କିଏ ନାହାନ୍ତି କି ଆରେ?
ନାଇ ଘରେ ଅଛନ୍ତି। ଅ, ଘରେ ଆମେ କିଏ? ଆମେ ତିନି ଜଣ ରହୁ। ବାକି ସବୁ ଚାକିରି କି ବା ହାରେ।
ହଁ ହେଲୋ। ଆପଣ ଆପଣ ଆଗ କରନ୍ତି ତାହେଲେ ରୋଷେଇ?
ହଁ ମୁଁ କରେ। ମୋ ମା କରନ୍ତି।
ରୋଷେଇରେ କଣ କରନ୍ତି ଭଲ?
ମୁଁ ରୋଷେଇରେ ଏ ଆମିଷ ଖାଦ୍ୟ ଭଲ ବନାଏ।
ଆମିଷ ଖାଦ୍ୟ, କିଛି ସ୍ଵାଦିଷ୍ଟ ଖାଦ୍ୟ ଯୋଉଟା ଆପଣ ଭଲ ବନେଇ ପାରନ୍ତି। ଟିକେ ଟିକେ କୁହନ୍ତୁ ଆମେ ଅଲ ଟିକେ ଶିଖିବୁ।
ହଁ, ଆଚ୍ଛା ଆପଣ କଣ ଖାଇବାକୁ ଭଲ ଲାଗେ କହୁନାହାନ୍ତି? ମୁଁ
ମୁଁ ଚିଙ୍ଗିଡି ବନେଇ ଜାଣିଚନ୍ତି?
ହଁ ଚିଙ୍ଗୁଡି, ଚିଙ୍ଗୁଡିର ଗୋଟେ ଅଛି ମୁଁ ନୂଆ ଇଏ କହିବି ଆପଣ ଖାଇଛନ୍ତି ନାଇଁ କେବେ?
ଆ, କହି ଦେଖନ୍ତୁ ଯଦି ସେ ସାମଗ୍ରୀ ମୋ ପାଖରେ ଥିବ ତ ମୁଁ ରୋଷେଇ କରିକି ଖାଇ
ଏ, ଅ, ଶୁଖିଲା ଚିଙ୍ଗୁଡି ଖାଆନ୍ତି କି? ହ ହ ଉ ଚମ୍ବଲ ଜାଣିଛନ୍ତି ଚମ୍ବଲ?
ନାହିଁ।
ହୁଁ ଏଇ ନାଇ ଏଇଟା ତ ମିଆଁମାର ର ଏଇଟା ସେ ଥିପାଇ ଚମ୍ବଲ୍, ସେମିତି କରନ୍ତି ଶୁଖିଲା ଚଙ୍ଗଟାକୁ ଭଲ ଭାବରେ ଭାଜିଦେବେ ଖାଲି ତେଲ ପକେଇକି ହଁ ଭାଜି ଦେଇକି ତାହାକୁ ଏକ୍ସଟ୍ରା ରକି ମାନେ ଅଲଗା ରଖିଦେବେନି।
ହଁ।
ତାପରେ ସେଇ ଆମର କଣ ଚିଙ୍ଗୁଡି ଯେ ଅଳ୍ପ ହେଲେ ପିଆଜ କିଲ ଗୋଟେ କିଲୋ କିମ୍ବା ଦି କିଲୋ ତମେ ଯେତିକି ମାନେ ଯେତିକି ଚାହିଁବ ଆଉ ସେଇଟା ପିଆଜ ବହୁତ ପୁରା ପତଲା ପତଲା କରିକି କାଟିବେ ରାତି ସାରିଲା ପରେ ର ରସୁଣ ରସୁଣ କୁ ଶୁଖିଲା ଲଙ୍କା
ଗେନ୍
ହଁ ରସୁଣ ଉ ପାଏ ଆଉ ଶୁଖିଲା ଲଙ୍କା ଆପଣ ଯେମିତି ରାଗ ଖାନ୍ତି କିନ୍ତୁ ରାଗ ଅଧିକ ହେଲେ କଣ ନା ଆଚାର ଭଳିଆ ଲାଗିବ ସେଇଟା।
ହଁ।
ସେଇ ରସୁଣକୁ ଶୁଖିଲା ଲଙ୍କା ବାଟି ଦେବେ ବାଟି ସାରିକି ପିଆଜ କୁ ଭାଜିବେ ଭାଜିବେ ଭାଜି ସାରିଲା ପରେ ସେଇଟା ପ ପକେଇବେ ସେଇଟା ପକେଇ ସାରିଲା ପରେ ସେ ଚିଙ୍ଗୁଡି ଟାକୁ ଯୋଉ ଭାଜି ନଥିବେ ନା
ହଁ।
ସେଇଟା ଗ୍ରାଇଣ୍ଡର କରିକି ସେଇଟା ଏବେ ପ କେଇବେ। ସେଟା ଗ୍ରାଇଣ୍ଡର କରିକି ପକେଇବେ ଆଉ ବେଶୀ ବେଶୀ ପାଲିସ କର ଦେବେନି ଟିକେ ଖଦ ଖଦ ରହିବ ଆଉ। ହୁଁ ତେଲ ଟା ଅଧିକ ଦେବେ ତେଲ ଟା ଯେମିତି ଉପରକୁ ଭାସିକି ରହିବ ସେମିତି ତେଲ ଅଧିକ ଦେବେ କହିଲେ ସେଇଟା ମାସ ମାସ ରଖିକି ଖାଇଲେ ବି ଖରାପ ହବନି
ଆଜ୍ଞା। ମାନେ ସେଇଟା ଅଧିକ ଦିନ ଯାଏ ଆମ ଆମେ ରଖିପାରିବା
ଆସ ଚାରରେ
ଆଚ୍ଛା।
ମିଆମାର।
ହ୍ୟାଲୋ।
ଓ।
ହଁ।
ପୁରା ଆଜିିବି ପୁରା ତାର କଲର ଚେଞ୍ଜ ହେଇଯିବ।
ପୁରା ଡାର୍କ ମାନେ ପୁରା ଗାଢ ମାଟିଆ କଲର ପଳେଇ ଆସିବ
ହ
ତାପରେ ସେଇଟା କୁ ଖାଇବେ ଯେ ଖାଇବେ ଖାଇବେ ନହେଲେ ଡବା ଗୋଟେ କାଠ ଡବା ନବଉନି ନା ଆଚାର ହେଇକି ରହିଛି ହୁ ସେଇଟା ସବୁଠୁ ଭାରି ଭାରି ଭଲ ଲାଗେ ଖାଇବା
ଆପଣ ମାନଙ୍କ ଆଜି କିଛି ନୂଆ ଜିନିଷ
ଦେଖ ଭାରି ଚୁଡି ହଁ।
ଠିକ୍ ଅଛି ନିଶ୍ଚନ୍ତ ନିଶ୍ଚନ୍ତ ଉ ମୁଁ ଘରେ କେବେ ଏଇଟା ବନେଇବି ଆଉ।
ହଁ। ଘରେ ବନେଇବେନି ନହେଲେ ଆପଣଙ୍କ ଘରେ କାହାକୁ କହିବେ ତା ବନେଇ ଦେ ଆଉ ଯିଏ ଯଦି ବାହାରେ ରୋହୁଚ ତାହଲେ କ ଦେଇଦେଲେ ତାଙ୍କର କିଛିଇ ଯେତେବେଳ
ଦଇ ଦିନ ପାଇଁ ସ୍ଥଗିତ ରୁହେ ନା।
ଆଉ।
ସାଇତିକି ରଖିବ।
ଖାଇ ପାରିବେ।
ଆଜ୍ଞା। ଆଉ କିଛି ଭଲ ବନେଇ ଜାଣିଛନ୍ତି। ଆ ନ ନେ ଟିକେ ଝିଅ କୁ କଣ କହୁଛି।